ହାଲୋ।
ହାଲୋ।
ହଁ ଆଜ୍ଞା।
ହଁ ହ ଆଜ୍ଞା ଆଜ୍ଞା ଆବା ନମସ୍କାର ।
ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର।
ଆଉ କେମିତି ଅଛନ୍ତି କଣ ଖବର?
ହଁ ମୋ ପୁରା ବିନଦାସ ହେଇକି ଭଲ ଭଲରେ ଅଛି। ଆପଣ କେମିତି କଣ ଅଛନ୍ତି?
ହଁ ମୁଁ ବଢିଆ ଅଛି ବହୁତ ଖୁସିରେ ଅଛି। ଆଉ କଣ ଆଉ ଚାଲ? କୁହନ୍ତୁ ।
ତ ସେମିତି ତ ଆଉ କଣ କରିବା ଆଉ । ଯେତେ ପାଣି ଚା ଖାଲି ମାନେ ଦେଖ ବେଳେ ଖାଲି ମନଟା ଖାଲି ଦୁଃଖର ଲାଗୁଚି କେବେ ଗୋଟେ ବର୍ଷା ର ଗୋଟେ ଗୋଟେ ବୁନ୍ଦା ଯଦି ପଡିଯିବ ପଡି ମାନ କେବେ ପଡିବ? ସେଇ ଆଶାରେ ଖାଲି ଆମେ ଖାଲି ବସ ମୁଁ ବି ଭାବୁଚି କଣ ସେଇ ଆଶାରେ ବି ଥିବେ ହେଲେ କଣ କରିବା ହ ଗୋଟେ ମାନେ ମନ ହଉଚି ଯଦି ଗୋଟେ ବର୍ଷା ର ବି ବୁନ୍ଦାଏ ବି ତ ଚାରି ପାଞ୍ଚ ବୁନ୍ଦାଏ ପଡିଯାଉ, ସେ ବାହାରେ ବସିକିରି ସେ ବୁନ୍ଦା ଟା ଟିକେ ନିଜେ ଟିକେ ସହାୟ ଟ କରିବେ ଟିକେ
ହା ହା ହା ହା ହଁ । ଏଇ ଯଉ ଅସହାୟ ଗରମ୍ କୁ ଯେମିତି କୁହନ୍ତି କି ମାନେ ଆ ଆତ୍ମାରେ ପ୍ରାଣ ପଶିଗଲା ଭଳି ଲାଗେ।
ହଁ ଆତ୍ମା ରେ ମାନେ ପ୍ରାଣ, ପୁରା ତ ପୁରା ପୁରା ପ୍ରାଣ ପଶିଯିବ ପୁରା । ସେ ସେ ସେ ତା ନ୍ତି ସେଇଠରୁୁ ଟିକେ ମାନେ ନିଜକୁ ଆତ୍ମା ଟିକେ ଶାନ୍ତି କରିବା ପାଇଁ ଟିକେ କୁଲର ଆଉ ନହେଲେ ଏସି ଆଉ ତାକୁ ଟିକ ତାକୁ ବନ୍ଧୁ କରି ରଖିବାକୁ ପଡୁଚି ଆଉ।
ହଁ ସେଇଟା ନହେଲେ ହଉନି ଆଗରୁ ଯେମିତି ଲୋକ ଖରା ଗରମ ରେ ଆମ୍ବ ଗଛ ମୂଳେ ବସି ଯାଉ ଥିଲେ। ଗଛ ମୂଳେ ବସି ଯାଉଥିଲେ, ବାହାରେ ବସି ଯାଉଥିଲେ, ସେ ଦିନ ଚାଲିିଗଲା। ତାପରେ ଏ ପଙ୍ଖା ଯୁଗ ଆସିଲା। ହଁ ତ ପଙ୍ଖା ପରିବର୍ତ୍ତେ ବର୍ତ ତମ ପାଇଁ ବିନା ଏସିରେ ହଁ
ହଁ କାହିଁକି ନା ଏବେ ବି ଦେଖନ୍ତୁ ମାନେ ଗଛ ଉ ଆଗରୁ ଥିଲା ପରା ବହୁତ ଗଛ ଲତା ଥିଲା । ବେ ଆମେ ଖାଲି ଗଛ ମାନେ ଛାଇ ତଳେ ବି ବସିଲେ ବି ଆମ ନିଜକୁ ଗୋଟେ କଣ ଟିକେ ହାଲୁକା ପଵନ ଆସୁଥିଲା ହଁ ଆମେ ଟିକେ ନିଜକୁ ସାନ୍ତୋନା ସେ କରୁଥିଲୁ ଭରାଜାଉ ପବନ ବି ନ ହେଲା ଆମ୍ବ ପାଚି ସିରେ ଆମ୍ବ ଟେ ଖାଇପାରୁିଥିଲେ। ଏବେ ଟିକେ କଣ କରିବା ସେ ସେଇ ପରିସ୍ଥି ତି ହେଇଗଲାଣି କି ଆଉ ଗଛ ଲତା ବି ଦର୍ଶନ ହଉନି। ଆଉ ଖରାର ଢୁ ଢୁ ଖରା ପୁରା ଆଉ ।
ହଁ।
ଆପଣ ସିଆଡେ କେମିତି କଣ ସବୁ?
ସରା ଗରମ ପ୍ରବଳ କିନ୍ତୁ ଦୁଇ ଦିନ ପୁର୍ବରୁ ଟିକେ ତେଣୁକରି ବହୁତ ଲାଗୁଥିଲା ଯେମିତି ବର୍ଷା ଆଉ ଗୋଟେ କଥା ହଉଚି ବର୍ଷା ଯଦି ଅଧିକ ହୁଏ ତାହେଲେ ସେଟା କିଛି ଥଣ୍ଡା ଯେହା ବେସି ଗୁଳୁଗୁଳି କର ତ, ସେ ଟାଇପ ର ପରିସ୍ଥିତି ହେଇଗଲା।
ହଁ କାଇ ନା ଆମ ଏବେ କା ଟାଇମ ଖରା ଯଉ ଅଛି ଖରା ଟାଇମ ଟା ମଝି ମଝିରେ କାଳ ବୈଶାଖୀ ଯେ କୁହନ୍ତି କାଳ ବୈ ଏବେ ସେଟାକୁ କୁହେ ପ୍ରାୟ। ସେତେଳେ ଆମର ଯେତେବେଳେ ବର୍ଷ ଆସିବ ଯଉ କୁହନ୍ତି ଯଉ ଦକ୍ଷିଣ ପଶ୍ଚିମ ଯୋଉଟ ପା ପାଣି ପାଗ ଯଦି ଆସିବ ସେଇ ସେଇଟା ହେଲେ ପ୍ର କଲି ଗୋଟେ ହଁ ବର୍ଷା ହେଲା ତ ସେଇଟା ହେ ତାର ଆନନ୍ଦ ଆପଣ ନେଇପାରିବେ।
ହଁ ସେଇଟା ମୌସୁମୀ ବା ଆସିବେ ସେଇଟା ଜିନିଷ ଟା କଣ୍ଟିନ୍ୟୁ ଲାଗି ରହିବ କିନ୍ତୁ ଏ କାଳବୈଶାଖୀ ଟା ମାନେ ସ୍ଥାୟୀ ନୁହେଁ ନା ଅସ୍ଥାୟୀ ର
ହଁ ହଁ।
ସେଇଟା ତ ନିଶ୍ଚୟ ସେଇବା କଥା।
ହଁ। ଆଉ କଣ ହୁ କୁହନ୍ତୁ କୁହନ୍ତୁ କୁହନ୍ତୁୁ।
ଏ ଏହା ହଉଚି ଖରାପ ମାନେ ଖାଇବା ଖାଇବା ଉପରେ ଯଦି କହିବେ ଡିପେଣ୍ଡ କକୁ ଗଲେ ପଖାଳ ହଉଛି ଗୋଟେ ମେନ୍ ଖାଦ୍ୟ ହେଇଯାଉ ପୁରା
ହଁ ଖାଦ୍ୟ ଉପରେ ଘ କର ତ ଯେତେବେଳେ ବି ବାହାର ଜାଗାରେ ଲୋକମାନେ ଭାବନ୍ତି କି ଓଡିଶାରେ ତମର ଖାଇବା କେମିତି କଣ ପାଣି ପୁରଇକି ଭାତରେ ଖାଉଚେ ଏମିତି କେମିତି କିନ୍ତୁ ସେତିକ ବେଳେ ହୁଏତ ଆମକୁ ଏଇ ଗରମ ଦିନରେ ଯଦି ସେ ଲୋକମାନେ ଏଇ ଜିନିଷ ଟା ଦେଖନ୍ତେ ସେମାନେ ଜାଣିପାରନ୍ତେ କି ପ୍ରକୃତରେ ଜିନ ଖାଇବାର ରହସ୍ୟଟା କଣ?
ର-ର-ରହସ୍ୟ କଣ? ନାଇଁ ନାଇଁ ସେଇଟା କିଛି କହିପାରିବ କାହିଁକିନା ସମସ୍ତଙ୍କ ଯଦି ଆପଣ ଦେଖନ୍ତୁ ବାହାର ବାହାର ଯଉ ଅଲଗା ଅଲଗା ବି ଯୋଉ ରାଜ୍ୟ ତାଙ୍କର ଖାଇବା ତାଙ୍କ ଉପରେ ବି ବିହାର ବି ଆମ ଅଞ୍ଚଳ ରେ କଲେଜ ବି ଅଛନ୍ତି ବିହାର ତାଙ୍କର ସତୁ ମାନେ ଯଦି ଆମେ ଛତୁଆ ଖାଉଚେ ସେମିତି ସେ ଚଣାର ସତୁ ଟିକେ ପାଣି ମିଶେଇଦେବେ ଟିକେ ପିଆଜ ଫିଆଜ ଟିକେ ପକେଇଦେ ତାକୁ ଖାଇଲେ ତାଙ୍କର ପେଟ ପୁରିଗଲା। ଆମ କଣ ପଖାଳ ପିଆଜ ଖାଇକି ଆମର ପେଟ ପୁରି ଯାଉଚି ପୁରା। ଅଲ୍ ଅଲଗା ଜାଗାରେ ରୁଟି ଫୁଟି ଖାଇ ତାଙ୍କର ବି ପେଟ ପୁରି ଯାଉଚି। ସମସ୍ତେ ନିଜ ନିଜ ସା କହିବାକୁ ଗଲେ ତାଙ୍କର। ଷ୍ଟାଟେଜି କହିବାକୁ ଗଲେ ଆଉ।
ଆମେ କଣ କରିବା ଯଦି ଆମେ ଦେଖୁଚନ୍ତି ଖାଦ୍ୟ ପାଇଁ ଆମର ଆସଛି ଯଦି ଆମେ
ଆଜ୍ଞା।
ବହୁତ୍ ବଢିଆ ସେ ଏଇ ଗୋଟେ ଗୋଟେ ଟେରନକୁୁ ନେଇକି ଆମର ଖାଦ୍ୟ ର ପୋଷକ ଆମର ଭୌଗୋଳିକ ଯୋଉ ଭୌଗୋଳିକ ଅବସ୍ଥିତି ଅଛି। ଭୌଗୋଳିକ ଅବସ୍ଥିତିରୁ ଆମର ଖାଦ୍ୟପେୟ। ଅ ନିର୍ଦ୍ଧାରିତ ହେଇଥାଏ। ଆମେ ଆଗରୁ ଯୋଉ କହୁଚନ୍ତି କି ମଣିଷ। କିଛି ଲୋକମାନେ କହୁଚନ୍ତି ଆରେ ଆମିଷ କାହିଁକି ଗ୍ରହଣ କରୁଚ? ଯଦି ସର୍ବପ୍ରଥମେ ଆମେ ମଣିଷ କୁ ଷ୍ଟଡି କରିବା। ମଣିଷ କେମିତି? ସିମ୍ପାଜି ଠାରୁ ଆଗକୁ ବଢିଲା କେମିତି ଜଙ୍ଗଲରେ ରହିଲା। ଯେମିତି ଆମେ ସିଭିଲାଇଜେସନ ଶି ଖିଲି। ଯଦି ଆମେ ଅତୀତକୁ ଯିବା ଇତିହାସରେ ତାହେଲେ ଆମେ ଜାଣିବା ପ୍ରକୃତରେ ମଣିଷ ପ୍ର ତମେ ମାଂସ ଖାଇବା ଷ୍ଟାର୍ଟ କରୁ।
ହଁ।
କାଇଁନା ସେ ମାଂସ ରୁ ହିଁ ତାର ମାନେ ନନଭେଜ ରୁ ହିଁ ମଣିଷର ଉତ୍ପତ୍ତି ହେଇଛି ସେଇଠି। ଆଉ ତାପରେ ମଣିଷ ଯେତେବେଳେ ହଁ।
ସେଟା ଆମର ବି ସେ ସେଟାର ଆମର ବି ଦେଖେଇ ଦିଏ ଯେମିତି ଆପଣଙ୍କର ଯଉ ଅଛି ଯେମତି ଖଣ୍ଡଗିରି ହେଲା କି ଆମର ମାନେ ପାହାଡରେ ଯେ କୁହନ୍ତିନି ଆମର।
ଯଉ ଜାଗାରେ ହଁ ଯଉ ଜାଗାରେ ହଁ ଯଉ ଜାଗାରେ କେ ଠିକ୍ ଠିକ୍ ରହିଚି। ପାହାଡ ମାନଙ୍କରେ ଯଉ ଜାଗାରେ କେମିତି କି ଆମର ପୂର୍ବ ଯ ଲୋକମାନେେ କେମିତି ମାନେ ଯଉ ପଥରରେ ଖୋଦନ କରିକି ଦେେଖିକି ଯାଇଛନ୍ତି କି କେମିତି ଜଙ୍ଗଲରେ ରହୁଥିଲେ କେମିତି ସେମାନେ ନିଆଁର ବ୍ୟବହାର ଶିଖିଲେ କେମିତି ସେମାନେ ଖାଦ୍ୟ ଫାଷ୍ଟ କଞ୍ଚା ମାଂସ ଖାଉଥିଲେ ତାପରେ ଗିନିର ବ୍ୟବହାର କେମିତି ସି ଠିକ ଅଛି। ଆମେ ଯଉ ଦେଖିବା କି ସେ ଯଉ ପିରିୟଡ ସମୟରେ ଆମେ ଇତିହାସ ପଢଥିଲା ବଳେ ପିରିୟଡ୍ ତା ପୂର୍ବରୁ ଯଦି ଆହୁରି ପଛକୁ ପଳେଇଯିବା ମଣିଷର ଯେ ଇଣ୍ଡସ ଭାଲି ସିଭିଲାଇଜେସନ ତା ପୂର୍ବକୁ ଆହୁରି ଯିବା ଯେତେବେଳେ ମଣିଷ କେମିତି ଅ ପ୍ରସ୍ତର ଯୁଗ କାମର କାଂସ୍ୟ ଯୁଗ ହଁ। ୟେସ ତ ସି ଆଡକୁ ଯେତେଳେ ଆମେ ଯିବା ସେତବେଳେ ଆମେ ଦେଖିବା ହଁ ସେ ପିରିୟଡ଼ ରେ ଯେତେବେଳେ ଆମେ ପଢିବା ସେ ଆମେ ଦେଖିବା ଶିକ୍ ବା କି ମଣିଷ ଉତ୍ପତ୍ତି ବଳୁ ସେ କେମିତି ଜାଣିଲା, ସେମିତି ସ ପଥର ବସ୍ତର ଯୁଗ ବସ୍ ଯଦି ସେ ଥରର କେତେ ପ୍ରକାର ବଡ଼ ଖଣ୍ଡ ବ୍ୟବହାର କରୁ। ସେମାନେ ବଡ ବଡ ଖଣ୍ଡ ବ୍ୟବହାର ତ ସେଟା ନେଇ
ମାନେ ବଡ ବଡରୁ ଗୋଟେ ବଡ ବଡରୁ କେନ୍ତି ଛୋଟ ଥିଲେ ତହାର ଇତିହାସ ଗୋଟେ ରୋମାଞ୍ଚକ ପା
ରୋମାଞ୍ଚକ ସେଥିରେ କେମତି ସେ ଛୋଟ କାହିଁକି ହେଲା ତାକୁ ସେଥିରେ ନେଇକି ପୋଟେବଲ ସାଥିରେ ନେଇକି ଯାଇପାରିବେ ତାପରେ ସେମାନେ ଶିଖାରତ୍ କରି ଶିଖିଲେ ପ୍ରଥମେ ସେମାନଙ୍କର ଗୋଟେ ଗୋଟେ ଝୁଣ୍ଡରେ ରହୁ ଲେ ସେମାନେ ଗୋଟେ ଗୋଟେ ଏକା ଅଛି ଗୋ ଗୋଟେ ଗୋଟେ ଗୋଟେ ଗାଁ ଗୋଟେ ଗୋଟେ ସାଥିରେ ବସୁ ତାପରେ ଧୀରେ ଧୀରେ ସେମାନେ ଛୋଟ ଛୋଟ ଗୋଟେ ଗୋଟେ ପରିବାରରେ ଦିଏ। ଭାଗ ଭାଗ ହବାକୁ ଲାଗିଲେ ଯେ କେତେବେଳେ ଶିକାର ଶିଖିଗଲେ ତାଙ୍କ ପାଖରେ ଅ ଅସ୍ତ୍ର ଶସ୍ତ୍ର ବନେଇବା ଶିଖିଗଲେ ସେମାନେ ପଥର ଛୋଟ ଛୋଟ ଗୋଟେବୁଲ ମାନେ ମାରଣାସ୍ତ୍ର ତିଆରି କରିବା ଶିଖିଗଲେ ଯେତେଳେ ସେ ଗୋଟେ ପରିବାର ନେଇକି ରହିଲେ। ଆଠର ଦଶ ଜଣ ଗୋଟେ ଗୋଟେ ଜାଗାରେ ରହିଲେ।
ପୁଣି ନିଜେ ନିଜେ ପରିବାର ବନେଇଲେ ତାପ ତା କପର ଆବିଷ୍କାର ଥିଲା ପା ପରେ ପରେ କିଛି ଜିନିଷ ପରେ ଆପଣଙ୍କର ପରେ ପରେ ଆପଣଙ୍କ ଡୁଆର ଆବିଷ୍କାର ହେଲା। ଆଉ ସେତେବେଳେ ବି ସେ ପଥରକୁ ଧାର କରିକି ସେ ମାନେ ଜୀବଜନ୍ତୁ ଉପରେ ଖାଦ୍ୟ ଅ ସେ ସେଥି ସେ କଞ୍ଚା ମାଂସ ଖାଉଥିଲେ ମ ତା ଗୋଠିକ ଯ କାଉଛି
ହୁଁ ତ ସେଥିପାଇଁ ବର୍ତ୍ତମାନ କିଛି ଲୋକ ଲୋକ ଯୋଉ କୁହନ୍ତି ଆରେ ତମେ ମାନେ ଅସୁର ତମୋନେ ଆଇଁଷ ଖାଉଛ ସେମାନେ ଜାଣିବା ଦରକାର ଆମ ଇତିହାସରେ ଆମେ ହଉଥିଲା କଣ ବର୍ତ୍ତମାନ ପାଇଁ ଆମେର୍ଯପ୍ତ ମାତ୍ରାରେ ଯେହତ ଶାକାହାରୀ ଜିନିଷ ବନେଇ ପାରିଲେ। ସେଥିପାଇଁ ଆମେ ଗୋଟେ ଚଏସ ଆମ ମନର ଗୋଟେ ସାଇ ସେଇଟା ଗୋଟେ ସାଇକ୍ ଆମ ମନର ଗୋଟେ ସାଇକୋଲୋଜି କି ଆମେ ଆଇଁଷ ଖାଇବା ନାହିଁ କି? ତୁ ଯଦି ଆମେ ଅସତକୁ ଦେଖିବା ନଦି କୂଳରେ ଲୋକମାନେ ବସବାସ କରୁଥିଲେ। କଣ ପାଇଁ କାହିଁକି ନା ନଦୀରେ ସେମାନେ ମା ମାଛ ମାରିକି ଖାଉଥିଲଥିଲେ। ତ ପ୍ରଥମେ ଯଦି ଦେଖିବା। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ କଣ? ପାଇଁ ସିନ୍ଧୁ ନଦୀ ପାଖରେ କଣ ପାଇଁ ସେମାନେ ରହୁ ଥିଲେ ସେଠି। କେବଳ ଖାଦ୍ୟ ସେଥିପାଇଁ କୁହନ୍ତି ଯୋଉ ଦେଶ ଯାଇ ସେ ଫଳ ଖାଇ କଥାରେ ଅଛି ତ ସେଥିପାଇଁ କୁହନ୍ତି କିଛି ଲୋକ ସାଉଥ ମାନେ ଆର ଖାଉଛୁ ଆମେ ନଥ ମାନେ ଆମେ ବହୁତ ପବିତ୍ର ଆମ ମନରେ ଆଥନା ସେଥିପାଇଁ କୁହନ୍ତି ଖାଦ୍ୟକୁ ନେଇ ବିଚାର
ହଁ ସେଟା ବି ଆପଣ ସତ କଥା ସେଇଟା ବି ଠିକ କଥା କହିଲେ ନାଇଁ କି ଆଜ୍ଞା ସେଇଟା ବି ଆପଣ ସତ କତା ଠିକ କଥା କହିଲେ ବି କିନ୍ତୁ କେତେବେଳେ କାହିଁ ନାଇଁ ଯେତେବେଳେ ଆପଣ ଖାଇବା କେ ଲୋକ ଖାଇଦିଅନ୍ତି। ଯେତେବେଳେ ଯୋଉ ଅଛି ଭଜନ୍ତୁ ଉପରେ ଯେତେ ଆପଣ ନିଜେ ବି ଦେଖିଥିବେ ଯେତେବେଳେ ତା ଉପରେ ଯୋଉ ମାନେ କଟାକଟି ବି କରନ୍ ସେଇ ଯୋଉ ତାଙ୍କର ଯୋଉ ମର୍ମନ୍ତକ ଦୁଃଖ ଟା ସେଇଟା ଦେଖିଲେ ବି ନିଜକୁ ବି ଯଉ ମାନେ ବି ମାନେ ଦେଖନି ତାଙ୍କୁ ବି ସେ ସେଇଟା ଦୁଃଖ ଲାଗେ। ତମେ ନିଜେ ଗୋଟେ ଜିବ ସେଇ ଗୋଟେ ଜିବ ଜିବକୁ ତା ପା ସେ ପର୍ପ ସଂସାର କହୁଛ ନାଇ ଆଉ ତମ ବି ଗୋଟେ ଜିବ ସେଇ ଜିବକୁ ଏମିତି ମାରି କଛ ତମକୁ କଷ୍ଟ ଲାଗୁନି।
ସେଇ କଷ୍ଟ ଟା କଣ ଥିଲା।ସେତେବେଳେ ସମୟରେ ଯେତେବେଳେ ଆମ ପାଖରେ କିଛି ଅପସନ ନ ଥିଲା ସେଇଟା ଠିକ୍ ଥିଲା। ବର୍ତ୍ତମାନ ପାଖରେ ଆମର ହଜାର ହଜାର ଅପସନ୍ ହେଇଗଲାଣି। ଆମେ ଅନ୍ୟ ଜିନିଷରୁ ବି ପ୍ରୋଟିନ୍ ପାଇପାରିବା। ତେଣୁକରି ଏବେ ଟିକେ ଛାଡ଼ିବାଟା ଭଲ। ସେଇଥିପାଇଁ ସେମାନ କଟି
ସେତେବେଳେ କଣ ଦେଖିଲେ କି କରାଯୋଉ ସେଟା ଆମେ ଯୋଉ ମଣିଷ ଥିଲେ ବି ସେ ବି ଆମେ ଜୀବଜନ୍ତୁଙ୍କୁ ବି ଦେଖୁଥିଲେ ଜୀବଜନ୍ତୁ ଯଦି ଆସିକିରି ମାନେ ଆକ୍ରମଣ କରିକି ଖାଉଥିଲେ ତାକୁ ଦେଖିେ ନା ସେମାନେ ବି ସେ ଆକ୍ରମଣ କରି ଖାଇଲେ। ପରେ ତା ଭଲ ଲାଗି ହଁ ଯେମିତି ଆପଣ ଦେଖୁଥିବେ ଠିକ ଟାଇମ ରେ ବାହାରିଲା କି ଗାଈ ଖାଇବାଟେ ଗାଈ ଆଉ ଆପଣଙ୍କର ହେଲା ଷଢ ହେଲା କି ଆପଣଙ୍କର ଇଏ ହେଲା ଆପଣ ଯୋଉ କୁହନ୍ତି ଘୋଡା ଫୋଡା ହେଲା ସେ ତାଙ୍କ ଥ୍ରୁ ରେ ବି ସେମାନେ ହଳ ହଳ କଲେ ଜମି ଜମା କଲେ ପୁରା ସେ ସବୁ ଖାଇଲେ ପରା ଏବେ ଆମ ଗଙ୍ଗା ନଦୀ ପାଖରେ ନହେଲେ ନାଇ ଆପଣଙ୍କର ଯୋଉ ହଉଛି ମେନଲି ତ ଗଙ୍ଗ ନଦୀ ପାଖରେ ଆଉ। ହଁ ଏମିତି କରିକି ଖାଇଲେ ପୁରା। ପୁଣି ଗୋଟେ ସୁଟ ବନେଇଲେ।ବନେଇ ସାରିଲା ପରେ ରାଜା ହେଲେ ତ କହିଲି ସବୁ ଅପସନ ଆସିଲା ପୁରା ଖାଇଲେ ପୁରା।
ହଁ ଠିକ ଅଛି ନ କଲେ ବାକି ଡିସ୍କସନ୍।